ହାଲୋ।
ହାଲୋ। ହଁ ହଁ କୁହ?
କଣ କରୁଚ?
ହଁ ଅଧା କୋଶ୍ଚିନ୍ ଡିସ୍, ଏଇ ବସିଛି ଆଉ।
ହଁ ଅଧା କୋଶ୍ଚିନି ଡିସ୍କସନ୍ ହେଇଥିଲା, କଟିଗଲା କଲ୍ ଟା।
ହଁ ହଁ, ତା ପରଠୁ କରିବା?
ହଁ।
ତିରିଶ୍। ତିରିଶ୍ ଠାରୁ
ତିରିଶ ରୁ, ହଁ ପଚାରୁଚି। ଉଁ ହୁଁ। କେଉଁଠି ଠିକ୍ ବାଟ, ରେଖାଙ୍କିତ ପଦ କେଉଁ ସର୍ବନାମ ଚିହ୍ନଟ କର, ମାନେ- କେଉଁଟି ତଳେ ଗାର ଅଛି?
କେଉଁଟି, କେଉଁଟି, ହଉଚି ପ୍ରଶ୍ନବାଚକ ସର୍ବନାମ, ତାପରେ ଦେଇଚି ଏହି ଗୁଡିକ ଯତ୍ନରେ ରଖ ଏହି ତଳେ ଗାର ଦେଇଛି। ଏହିଟା ହୋଉଛି ଆପେକ୍ଷିକ ସର୍ବନାମ ହବ ନା ନିର୍ଣ୍ଣାୟାତ୍ମକ ସର୍ବନାମ ହବ ନା ପ୍ରଶ୍ନବାଚକ ନା ଏଟ ଦେଶାତ୍ମକ କେଉଁ ସର୍ବନାମ ହବ?
ଏଇଟା ନିର୍ଦ୍ଦେଶାତ୍ମକ ସର୍ବନାମ ହବ।
ହଁ ତାପରେ
ଆପଣ ଜଣେ ଭଦ୍ର ଲୋକ ଏଇଟା ଆପଣ ତଳେ ଅଛି ଗାର ଏଇଟା କୋଉ ପ୍ରକ କାର ସର୍ବନାମ ହବ? ପୁରୁଷବାଚକ ନା ନିର୍ଣ୍ଣାୟକ ନା ପ୍ରଶ୍ନବାଚକ ନା ଆପେକ୍ଷିକ?
ପୁରୁଷବାଚକ ସର୍ବନାମ।
ହୁଁ।
ତାପରେ ନୀଳିମା ଆପେ ଆପଣାଙ୍କୁ ଚିହ୍ନ। ଆପେ ଆପଣା ତଳେ ଆପ ଆପେ ଆପଣାଙ୍କୁ ତଳେ ଗାର ଦିଆ ହେଇଛି ସେଇଟା କେଉଁ ପ୍ରକାରର ସର୍ବନାମ ପୁରୁଷବାଚକ ଆତ୍ମବାଚକ ନିର୍ଣ୍ଣାୟକ ଆଉ ଆପେକ୍ଷିକ?
ଏଇଟା ଆତ୍ମବାଚକ ସର୍ବନାମ ହବ।
ହୁଁ।
ନିଜ ଦୋଷ ନ ଦେଖି ଅନ୍ୟକୁ ଦୋଷ ଦେବା ଠିକ ନୁହଁ। ଅନ୍ୟକୁ ତଳେ ଏଇଠି ଗାର ଅଛି ଏଇଟା କୋଉ ପ୍ରକାର ସର୍ବନାମ ନିର୍ଦେଶାତ୍ମକ ନା ନିର୍ଣ୍ଣାୟକ ନା ପ୍ରଶ୍ନ ଶ୍ନ ବାଚକ ନା ସମ୍ବନ୍ଧବାଚକ?
ନିଜ ଦୋଷ ନ ଦେଖି ଅନେକ ହଉଛି ନିର୍ଣ୍ଣାୟକ।
ହୁଁ।
ହୁଁ। ତାପରେ ତୁମେ କାହାକୁ ଖୋଜୁଛ କାହାକୁ ତଳେ ଗାର ଅଛି ପ୍ରଶ୍ନବାଚକ ନିର୍ଦ୍ଦେସା ମକ ଅପେକ୍ଷିକ ନିର୍ଣ୍ୟୟାକ।
ଏଇଟା ତ ପ୍ରଶ୍ନବାଚକ ହେଲା।
ହୁଁ ହେ
ତାପରେ ନିଜ ଦୋଷ ନା ସରି ଆପଣ ନିଶ୍ଚୟ ଆସିବେ ଆପଣ ତଳେ ଗାର ଅଛି ଏଇଟା କୋଉ ପ୍ରକ କାର ସର୍ବନାମ ହବ? ନିର୍ଦ୍ଦେଶାତ୍ମକ ନା ପୁରୁଷବାଚକ ନା ନିର୍ଣ୍ଣାୟକ ନା ପ୍ରଶ୍ନବାଚକ?
ଆପଣ ପୁରୁଷବାଚକ।
ହଁ।
ହଁ ତାପରେ ଦୁଇଟି ଯାକ ବହି ମଧ୍ୟରେ ପ୍ରତ୍ୟେକଟି ମୂଲ୍ୟବାନ। ଦୁଇଟି ଯାକ ବହି ମଧ୍ୟରେ ପ୍ରତ୍ୟେକଟି ମୂଲ୍ୟବାନ ପ୍ରତ୍ୟେକ ଟି ତଳେ ଗାର ଦିଆହେଇଛି। ଏଇଟା କେଉଁ ପ୍ରକାରର ସର୍ବନାମ ହବ?
ଏଇଟା ନିର୍ଣ୍ଣାୟକ ସର୍ବନାମ।
ହଁ ନିର୍ଣ୍ଣାୟକ ସର୍ବନାମ। ତାପରେ ଦେଇଛି ତାହା କେ ତାହା କି ପ୍ରକାରର ସର୍ବନାମ ତାହା କି ପ୍ରକାରର ସର୍ବନାମ?
ତାହାଟା ହଉଛି ନିର୍ଦ୍ଦେଶାତ୍ମକ।
ହୁଁ।
ନିଜର କଲା କର୍ମ ପାଇଁ ନିଜେ ହିଁ ଦୋଷୀ। ନିଜର ତଳେ ଗାର ଅଛି ଏଇଟା କୋଉ ପ୍ରକାର ସର୍ବନାମ ହବ ଆତ୍ମବାଚକ ନା ନିର୍ଦ୍ଦେଶାତ୍ମକ ନା ପେକ୍ଷିକ ନା ନିର୍ଣ୍ଣାୟକ?
ନି ନିଜର ହଉଛି ଆତ୍ମବାଚକ।
ହୁଁ ଆପଣା କଲେ ଲା କର୍ମ ମାନ ଆଗୁ ହୋଇବ ସାବଧାନ। ଏଇଟା ଆପଣା ତଳେ ଗାର ଅଛି ଏଇଟା କୋଉ ପ୍ରକାର ସର୍ବନାମ ନିର୍ଣ୍ଣାୟକ ନା ଆତ୍ମବାଚକ ନା ପ୍ରଶ୍ନବାଚକ ନା ନିର୍ଦ୍ଦେଶାତ୍ମକ?
ଆପଣ ଆପଣ ହଉଛି ଆତ୍ମବାଚକ। କଡ଼ରେ ଦେଇଚି ଭାରତ ତରେ ଏମିତି କେହି ଲୋକ ନାହିଁ ଯେ ଗଙ୍ଗା ନଦୀର ନାଁ ଶୁଣି ନାହିଁ ଯେ ତଳେ ଗାର ଦିଆ ହେଇଚି ଯେ ଟା କେଉଁ ପ୍ରକାରର ସର୍ବନାମ ହବ?
ଏଇଟା ତ ସମୁଚୟି ସର୍ବନାମ ହବ।
ହୁଁ ସେଇ
ଯେତେବେଳେ ଧର୍ମର ହାନି ହୁଏ, ସେତେବେଳେ ଭଗବାନ ମତ୍ ମର୍ତ୍ୟରେ ଆବିର୍ଭୁତ ହୁଅନ୍ତି। ଏଇଠି ଅଛି ଯେତେବେଳେ ଆଉ ସେତେବେଳେ ତଲ ତଳେ ଗାର ଅଛି ଏଉ ମାନେ ଏଇ ଦିଟା କୋଉ ପ୍ରକାର ସର୍ବନାମ ହବ କୁହ? ନିର୍ଦ୍ଦେଶାତ୍ମକ ନା ଆପେକ୍ଷିକ ନା ବବ୍ୟକ୍ତି ବାଚକ ନା ନିର୍ଣ୍ଣାୟକ?
ଯେତେବେଳେ ଆଉ ସେତେବେଳେ ହଉଛି ଆପେକ୍ଷିକ ସର୍ବନାମ।
ହୁଁ ଆଉ ଗୋଟେ ପିଲାମାନେ ଉଁ ହଁ ମୁଁ ପଚାରି ଦଉଛି, ପିଲାମାନେ କାହାକୁ ବେଶୀ ଭଲ ପାଆନ୍ତି? ଏଇଟା ଅଛି କାହାକୁ ତଳେ ଗାର ଅଛି ତ ଏଇଟା କୋଉ ପ୍ରକାର ସର୍ବନାମ?
କାହାକୁଟା ଆ ପ୍ରଶ୍ନବାଚକ ସର୍ବନାମ, ତାପରେ ଦେଇଚି ନିଜ ଦୋଷ ନଦେଖି ଅନ୍ୟ ଦୋଷ ଦେବା ଠିକ ନୁହେଁ ଅନ୍ୟକୁ ଯୋ ସରି ନିଜ ଦୋଷ ନଦେଖି ଅନ୍ୟକୁ ଦୋଷ ଦେବା ଠିକ ନୁହେଁ ଅନ୍ୟକୁ ତଳେ ଗାର ଦିଏ ହେଇଚି ଏଇଟା କେଉ କେଉଁ ପ୍ରକାରର ସର୍ବନାମ ହବ?
ଏଇଟାତ ଅନ୍ୟକୁ ମାନେ ଯୋଉ ହବ ନିର୍ଣ୍ଣାୟକ।
ହୁଁ
ଆଉ ଗୋଟେ ଅଛି ଯାହା ମୁଁ କରଇ ଯାହା ମୁଁ ଦେଖଇ ଯାହା ମୁଁ ଚିନ୍ତଇ ମନେ ଜଗତର କର୍ତ୍ତା ପରମଇଶ୍ଵର ଜାଣୁଛନ୍ତି ପ୍ରତିକ୍ଷଣେ। ଏଇଟା ଯାହା ଆଉ ମାନେ ଦିଇଟା ଯାହା ଯୋଉ ଅଛି ତ ମାନେ ଫାଷ୍ଟ ଯୋଉ ଯାହା ମୁଁ କରଇ ଯାହା ମୁଁ ଦେଖଇ ସେ ଦିଟା ଯାହା ତଳେ ଗାର ଅଛି ତ ଏଇଟା କୋଉ ପ୍ରକାର ସର୍ବନାମ ହବ?
ଯାହାଟା ହଉଚି ସମ୍ବନ୍ଧ ବାଚକ ସର୍ବନାମ।
ହୁଁ।
ତାପରେ ଦୁଷ୍ଟ ଶେଷରେ ଦଣ୍ଡ ପାଏ। ଏହା ଯୁଗେ ଯୁଗେ ଦେଖା ଯାଇଛି।
ଏହାତଳେ ଗାରଅଛି।
ହୁଁ ହାଁ ହେଲେ ଏଇଟା ସମୁଚୟୀ ବାଚକ ସର୍ବନାମ।
ହୁଁ ଠିକ୍
ଯେ ଦେଶ କଥା ଚିନ୍ତାକରେ ସେ ସ୍ଵାର୍ଥପର ହୁଏନାହିଁ। ଲେଖାଙ୍କିିତ ଶବ୍ଦ ମାନେ ଦିଟା ତଳେ ଯୋଉ ଜେ ଆଉ ସେ ତଳେ ଗାରଅଛି ଏଇଟା କୋଉ ପ୍ରକାର ସର୍ବନାମ କୁହ? ଆପେକ୍ଷିକ ନା ପୁରୁଷବାଚକ ନା ନିର୍ଦ୍ଦେଶାତ୍ମକ ନା ଆତ୍ମବାଚକ?
ଯେ ଆଉ ସେ ହଉଚି ଆପେକ୍ଷିକ ସର୍ବନାମ। ତା ପରେ ଦେଇଚି ଯେଉଁ ପଦ ବାକ୍ୟରେ ବିଶେଷ୍ୟ ବିଶେଷଣ ବାକ୍ୟାର୍ଥ ପରିବର୍ତ୍ତେ ବେବ ବ୍ୟବହୃ ତ ହୁଏ ଉକ୍ତ ପଦକୁ କଣ କୁହାଯାଏ?
ଏଟା କୁହାଯାଏ ସର୍ବନାମ।
ହଁ ଠିକ କଥା।
ତୁମେ ସବୁ କଥାରେ ମୁଣ୍ଡ ଖେଳାଅ ନାହିଁ ରେଖାଙ୍କିତ ପଦଅଛି ସବୁତଳେ। ମାନେ ଏହାର ସର୍ବନାମଟା କଣ ହବ।
ସବୁ ସବୁଟା ହଉଛି ନିର୍ଣ୍ଣାୟକ।
ନୁହେଁ।
ତାପରେ ଦୁଇଟି ଯାକ କଲମ ମଧ୍ୟରେ ପ୍ରତ୍ୟେକଟିର ପ୍ରତ୍ୟେକଟି ମୂଲ୍ୟବାନ ପ୍ରତ୍ୟେକଟି ତଳେ ଗାର ଦିଆ ହେଇଛି ତାହେଲେ ଏବ ପ୍ରତ୍ୟେକଟି ପଦଟିର ସର୍ବନାମ କଣ ହେବ। ନିର୍ଣ୍ଣାୟକ ନା। ନିର୍ଣ୍ଣାୟକ ନିର୍ଦ୍ଦେଶାତ୍ମକ ସମୁଚୟ ପୁରୁଷବାଚକ।
ଏଇଟା ହବ ନିର୍ଣ୍ଣାୟକ।
ହେଁ।
ତାପରେ ଅଛି ଆପଣ ନିଶ୍ଚୟ ସଭାରେ ଯୋଗଦେବେ। ଅ ଆପଣ ତଳେ ଅଛି ଗାର ଏଇଟା କୋଉ ସର୍ବନାମ ହବ।
ଆପଣ ନିଶ୍ଚୟ ସଭାରେ ଯୋଉଟା ଆପଣଟା ହଉଛି ପୁରୁଷ ବାଚକ।
ଆଉ ତାପରେ ଅଛି ଅନ୍ୟକୁ ସମ୍ମାନ ଦେଲେ ନିଜର ସମ୍ମାନ ବଢେ। ରେଖାଙ୍କିିତ ପଦଟି ସର୍ବନାମ ନିର୍ଣ୍ଣୟକର ମାନେ ଏଇଠି ଅନ୍ୟକୁ ତଳେ ଗାରଅଛି।
ଅନ୍ୟକୁ ଅନ୍ୟକୁ ହଉଛି ନିର୍ଣ୍ଣାୟକ। ତାପରେ ଦେଇଛି ଆ ଆପଣ ଆପଣା କଲା କର୍ମ ମାନ ଆଗୁ ହେବ ସାବଧାନ ରେଖାଙ୍କିତ ପଦଟିର ସର୍ବନାମ ନିର୍ଣ୍ଣୟକର।
ହୁଁ। କଣ କହିଲ ଆଉ ଥରେ।
କଣ ହବ ସେଇଟାର ଆପଣ ଟା କେଉ
କଣ କୋଶ୍ଚିନ୍ ଟା ଆଉଥରେ ଆପଣା କଲା କର୍ମ ମାନ ଆଗୁ ହୋଇବ ସାବଧାନ।
ହଁ ଆପଣା ତଳେ ଗାର ଅଛି ତାହେଲେ ଆପଣ ଟା କୋଉ ପ୍ରକାର ସର୍ବନାମ ହବ।
ଏଇଟା ଆତ୍ମବାଚକ ସର୍ବନାମ।
ଆଚ୍ଛା ଠିକ୍ ଠିକ୍।
ଯାହାର ମନ ଜେଡେ ତାହାର ପ୍ରଭୁ ସେଡେ। ରେଖାଙ୍କିିତ ପଦ ଅ ଛି ଯାହାର ଆଉ ତାହାର ତଳେ ଏଇଟା କୋଉ ପ୍ରକାର ସର୍ବନାମ ହ ବ ନିର୍ଦ୍ଦେଶାତ୍ମକ ନା ନିର୍ଣ୍ଣାୟକ ନା ଆପେକ୍ଷିକ ନା ପ୍ରଶ୍ନବାଚକ।
ପାଠର ଯାହାର ତାହାର ହଉଛି ଆପେକ୍ଷିକ। ତାପରେ ଦେଇଛି ଆପଣ କାହାକୁ ଖୋଜୁଛନ୍ତି। ରେଖାଙ୍କିତ ପଦଟିର ସର୍ବନାମ ନିର୍ଣ୍ଣୟ କର କାହାକୁ। କାହାକୁ ତଳେ ଗାର ଅଛି କାହାକୁର ସର୍ବନାମ କଣ ହବ।
ତାପରେ ଆଉ ମୁଁ ପଚାରିବି ନା।
ନା ମୁଁ ବା ପଚାରିଲି ଆପଣ କାହାକୁ ଖୋଜୁଛନ୍ତି। କାହାକୁ ର ସର୍ବନାମ କଣ ହବ।
ଓହୋ ହଁ କାହାକୁ ମାନେ ଏଇଟା ପ୍ରଶ୍ନବାଚକ।
ହୁଁ।
ଆଉ ତାପରେ ମୋର ଆରତି କର୍ଣ୍ଣେ ଶୁଣୀ ଏଥି ବିଜୟ ବେଣୁପାଣୀ। ଏଇଟା ଏଥି ତଳେ ଗାର ଅଛି ତ ଏଇଟା କୋଉ ପ୍ରକାର ସର୍ବନାମ ହବ।
ଏଥି ଏଥି ହେଉଛି ସମୁଚୟ ସର୍ବନାମ। ତାପରେ ଯାହା ନାହିଁ ଭାରତେ। ତାହା ନାହିଁ ମରତେ ରେଖାଙ୍କିତ ପଦୋଦୟର ସର୍ବନାମ ନିର୍ଣ୍ଣୟ କର। ଯାହା ଆଉ ତାହା ତଳେଗାର ଅଛି ଏ ଦିଟା କି ପ୍ରକାରର ସର୍ଗନାମ ହବ?
ଯାହା ହେଉଛି ଯାହା ତାହା ମାନେ ଏଇଟା ହବ ଜଉ ସମ୍ବନ୍ଧ ବାଚକ।
ହଁ।
ତାପରେ ହରି ବଡ ଅଭିମାନୀ କିନ୍ତୁ ରାମ ତାହା ନୁହଁନ୍ତି। ମାନେ ତାହା ତଳେ ଗାଁର ଅଛି ଏଇଟା କୋଉ ପ୍ରକାର ସର୍ବନାମ ହବ।
ହରି ରାମ ତାହା ନୁହନ୍ତି ରାମ ହରି ନୁହଁନ୍ତି।
ମାନେ ଏଇଠି ଦେଇଛି କି ରେ ରେଖାଙ୍କିତ ସର୍ବନାମ ପଦଟି କେଉଁ ପଦ ପରିବର୍ତ୍ତେ ବ୍ୟବହୃତ ହୋଇଛି।
ଆଚ୍ଛା। ବିଶେଷ୍ୟ ପଦ ପରିବର୍ତ୍ତ ବ୍ୟବହାର କରାଯାଇଛି।
ଠିକ୍, ଠିକ୍।
ତା ପରେ ଦେଇଛି ଭାରତରେ ଏମିତି କେହି ନାହିଁ ଯେ ଗଙ୍ଗା ନଦୀର ନାଁ ଶୁଣେ ନାହିଁ। ଯେ ତଳେ ଗାର ଦିଆ ହେଇଛି।
ଏଇଟା ଯେ ତଳେମାନେ ଏଇଟା ଯୋଉ ସମୁଚେଇ।
ହଁ।
ତାପରେ ହୁଁ ପଚାର।
ନିଜର ଦୃ ହଁ ଦୃଶ କୃତି ପାଇଁ ନିଜ ପ୍ରାୟଶ୍ଚିତ୍ କରିବା ଦରକାର ନିଜର ନିଜ ତଳେ ଗାର ଦିଆଯାଇଛି। ଏଇ ଟାନା ଆଉ କଣ
କଥା ଏତିକିରେ ଥାଉ ଆରଥରକୁ ଆରମ୍ଭ କରିବା। ଅ ଯୋଉ ଆର ତଳେ ଗାର ଅଛି ଏଇଟା କୋଉ ପ୍ରକାର ସର୍ବନାମ?
ଆର ହଉଚ ନିର୍ଣ୍ଣାୟକ।
ହଁ।
ଜା ତାପରେ ଦେଇଛି କିଏ କହେ ଉତ୍କଳ ଦରିଦ୍ର। କିଏ ତଳେ ଗାର ଦିଆ ହେଇଛି।
ଏଇଟା ପ୍ରଶ୍ନ ବାଚକ।
ହୁଁ।
ସେହି ଲୋକଟି ଗୋଟାଏ ପଶୁ। ସେହି ତଳେ ଗାର ଅଛି ଏଇଟା କୋଉ ପ୍ରକାର ସର୍ବନାମ ହବ ନିର୍ଣ୍ଣାୟକ ନା ନିର୍ଦ୍ଦେଶ ତ୍ମକ ନା ପ୍ରଶ୍ନବାଚକ ନା ଆପେକ୍ଷିକ।
ନିର୍ଦ୍ଦେଶାତ୍ମକ ହବ। ତାପରେ ତୁମେ ମଧ୍ୟ ସାନ ବଡ ତୁମ ତୁମ୍ଭ ମଧ୍ୟ ସାନ ବଡ କେହି ନାହିଁ ରେଖାଙ୍କିତ ପଦଟିର ସର୍ବନାମ ସ୍ଥିର କରର ତୁମ୍ଭ ତୁମ୍ଭ ତଳେଗାର ଦିଆହେଇଛି ତୁମ୍ଭଟା କେଉଁ ପ୍ରକାରର ସର୍ବନାମ ହବ।
ଅପସନ୍ ଦିଅ।
ପୁରୁଷବାଚକ ନିର୍ଣ୍ଣାୟକ ଆତ୍ମବାଚକ ଆପେକ୍ଷିକ।
ଏଇଟା ହବ ପୁରୁଷ ବାଚକ।
ଆ ଠିକ। ସରିଲା ଏ ବିଷୟ ଡିସକସନ ସରିଲା ପରେ ଆଉ ଥରେ ଅଲଗା ବିଷୟ ଗୋଟେ ଡ଼ିସ ଡିସ୍କସନ କରିବା ସର୍ବନାମ ସରିଗଲା।
ହଁ ଆଉ କଣ ବାର ମିନିଟ ହେଲେ ତ କଟିଯିବ ବୋଲ ଏ ନେଟୱାର୍କ ଇସୁ ହଉଛି।
ହଉ ଆଉ।
ହୁଁ!
ହଁ!
ହଉ ହଁ!